ହୁଁ
ହ୍ୟାଲୋ।
ସାର୍ ନମସ୍କାର। ଆଜି ଆପଣ କଣ କରୁଥିଲେ?
କଣ କରୁଥିଲି ସକାଳୁ ସକାଳୁ କର ଉଥିଲି ଶୋଇକି ଉଠିଲି ତ ସକାଳ ଆଠଟା ବେଳକୁ।
ଆଜ୍ଞା।
ଆଠଟା ବେଳକୁ ସକାଳୁ ଉଠିକି ଟିକେ କାମ ଦାମ ସାରିକି ଫୁଣି ଟିକେ ଗାଡି ପାଖକୁ ଗଲି ବଜାର ଟିକେ ବଜାର ଟିକେ ଯାଇକି ଆସିଲି।
ବଜାର କମ ପାଇଁ ଯାଇଥିଲେ ସାର୍?
ବଜାର ଟିକେ ଯାଇଥିଲି ସକାଳ ରବିବାର ଟା ଆଉ ରବିବାରରେ କିଛି ଆଇଁଷ ନହେଲେ ହବନି ତ ଆମିଷ ତ କରିବାକୁ ପଡିବ ଆଉ ସେଇଥିପାଇଁ ଯାଇ ଥିଲି ରବିବାରରେ ଟିକେ ବଜାର ଆଉ ମା ପୁଅ ତ ଶୋଇଥିଲେ ଘରେ ମୁଁ କହିଲି ଏତିକି ବେଳେ ଯାଇକି ଟିକେ ପଳେଇ ଆସ। ଯାଇଥିଲି ଯାଇକି ଟିକେ ଚିକେନ ଧରିକି ଆସିଲି। ଟିକେ ଆଉ ଯେହେତୁ ଆଜି ରବିବାର ଟା ସକାଳୁ ବ୍ରେକଫାଷ୍ଟ ନାଇଁ ମୁଁ କହିଲି ଆଜି ଛୁଟି ଟା ଟିକେ କି କଟକ ଦହିବରା ଟିକେ ଖାଇବା ତ ଦହିବରା ଟିକେ ଧରିକି ଆସିଲି ଆଉ।
ଆଜ୍ଞା। ଆଉ କିଛି କିଣା କିିଣି କରଲେ ନା କଲେ ନାଇଁ? ହ
ପଳେଇ ଆସିଲି ଘରକୁ ଆଉ କିଛି କିଣି ନାହିଁ ଘରକୁ ପଳେଇ ଆସିଲି ଘରକୁ ପଳେଇ ଆସିଲା ପରେ ମୁଁ ଦେଖିଲ କି ଘରେ ଆସିକି ମୁଁ ଦେଖିଲି କି ଆଉ ମା ପୁଅ ଶୋଇଛନ୍ତି ସେଇଥିପାଇଁ ମୁଁ କହିଲି କି ଟିକେ ଚିକେନ ଟାକୁ ଆଜି ରବାର ତ ମୋର ଟିକେ ମୁଁ କହିଲି ବନେଇବା ମୁଁ ଟିକେ ଆମିଷ ଭଲ ବନାଏ ତ ମୁଁ ସେଇଥିପାଇଁ କହିଲି ଟିକେ ବନେଇଦବା ଆଉ।
ଆଛା ଆପଣଙ୍କୁ ତାହେଲେ ଆମିଷ ଖାଇବା ପାଇଁ ଭଲ ଲାଗେ ନାଇଁ?
ହଁ ଆଉ ଛୁଟି ଦିନ ଟା ରବିବାର ଟା ଟିକେ ଆଉ ବାରି ଦିନ ଟିକେ ଆଇଁଷ ନହେଲେ ହବ ନାହିଁ ଟିକେ ଭଲ।
କେମିତି କଣ ବନେଇଲେ ସାର୍?
ମୁଁ କେମିତି ବନେଇଲି?
ଆଜ୍ଞା।
ମୁଁ ବନେଇଲି ଏ ଆପଣ କଣ ରେସିପି ଜାଣିବେ?
ଆଜ୍ଞା।
ଆଚ୍ଛା।
ମତେ ବି ବନେଇବାର ଥିଲା ତ ସେଥିପାଇଁ ପଚାରୁଛି?
ଆଛା ଆଚ୍ଛା। ଆଛା ହଉ। ଆ ମୁଁ କଣ କଲି କି ଆଗ ପୁରା ଷ୍ଟାର୍ଟିଂ ରୁ କହିବି?।
ଆଜ୍ଞା।
ହଉ। ପୁରା ଆରମ୍ଭରୁ କହୁଛି ଆଉ। ଯେମିତି ଏଇ ଚିକେନ ଟା କଟା ହେଇକି ଆସିଲା ଆଜି ଖାଲି ଲେଗ ପିସ୍ ଗୁଡାକ କଟା ହେଇକି ଆଇଥିଲା।
ଆଛା ଅଲଗା ପିସ୍ କିଛି ଆଣନଥିଲେ ସାର୍?।
ଅଲଗା ଟିକେ ବୋନ ପିସ୍। ପ୍ରିୟ ମୋ ସ୍ତ୍ରୀ ଙ୍କର ତ ସେଇଥିପାଇଁ ଟିକେ ଆଣିଥିଲି ଆଉ।
ଆଚ୍ଛା ଆଛା।
ତ ସେଠୁ ଆମେ ମୁଁ କଣ କଲି। କି ଧୋଇଲି ଆଗ ଚିକେନ ଟାକୁ ଭଲ ଭାବରେ ଧୋଇକି। ତାକୁ ମ୍ୟାରିନେସନ ପାଇଁ। ତା ଦେହରେ ଟିକେ ଆମର ଦହି ଟିକେ ତା ଲୁଣ। ଟିକେ ହଳଦୀ ଟିକେ ଆମର। ଜିରା ଗୁଣ୍ଡ ଟିକେ ଆମର ଧଣିଆ ଗୁଣ୍ଡ ଟିକେ। ଚିକେନ ମସଲା ଟିକେ ଆଉ ଅଦା ରସୁଣ ପେଷ୍ଟ।
ଆଛା। ପକେଇକି ସବୁ ଗୋଳା ଗୋଳି କରିଦେବେ। ଆଜ୍ଞା।
ଗୋଳେଇକି ରଖିଦେଲି।
ଆଜ୍ଞା।
ଫ୍ରିଜରେ ଥୋଇଦେଲି।
କଣ ପାଇଁ ଫ୍ରିଜ ରେ। ଥୋଇଲେ ସାର୍ ଫ୍ରିଜ ରେ ଥୋଇବାର ଫାଇଦା କଣ?।
ଫ୍ରିଜ ରେ ଥୋଇଦେଲି ଏଥିପାଇଁ କି ସେଇଟା ମ୍ୟାରିନେସନ ଟା ଯୋଉଟା ଆମେ କରିଲେ। ତାର ମୂଳ କାରଣ ହଉଛି। କି ମସଲା ଟା ଟିକେ ଚିକେନ ଟା ଟିକେ ସୋକ କରିବ ପିଇବ ଟିକେ।
ଆଛା।
ତ ଏଇ ଚିକେନ ଭିତର ଟିକେ ମସ। ମସଲା ପସିବ।
ଆଜ୍ଞ୍ୟା ସେମିତି କଲେ ସାର୍ ଭଲ ଲାଗେ କି?।
ହଁ ଟେଷ୍ଟ ଟା ଵି ଭଲ ଲାଗେ। ତମେ କରିବ ମୁଁ ବତେଇ ଦିଏ ତମେ କରିବ କରିଲେ ଦେଖିବ।
ଆପଣ ସାର୍ ମତେ ଟିକେ ଶିଖେଇଦେବେ ଆଉ।
ନିହାତି ନିହାତି ମୁଁ କହୁଛି ତ ଆଉ।
ଆଜ୍ଞା କୁହନ୍ତୁ ସାର୍।
ଆଉ ମ୍ୟାରିନେସନ କଲା ପରେ ତାପରେ ମୁଁ ପିଆଜ କୁ କାଟିଲି। ପିଆଜ ଟିକେ କାଟିଦେଲି। ପିଆଜ କାଟି ସାରିଲା ପରେ ତାପରେ। ଆଉ ପୁଣି ଟମାଟୋ ଟିକେ କାଟିଲି। ପୁଣି ରସୁଣ ଅଦା ଛଡେଇଲି ଆଉ।
ହ
ତାପରେ ଆମର। ଆଉ ତାକୁ ଗ୍ରାଇଣ୍ଡ କରିବା ପାଇଁ ପିଆଜ କଟା ଟିକେ ରସୁଣ ଅଦା ଟିକେ। ଧଣିଆ ଗୁଣ୍ଡ ଟିକେ ଏଇ ଧଣିଆ ଟିକେ। ଏମିତି ମାରିକି ତାକୁ ଗ୍ରାଇଣ୍ଡ କରିଦେଲି ତାକୁ ମିକ୍ସରରେ ଗ୍ରାଇଣ୍ଡ କରିସାରଲା ପରେ ତାକୁ ଥୋଇଦେଲି ତା ତା ପରକୁ ମୁଁ ଯୋଉ ଦହିବରା ଆଣିିନଥିଲି।
ଆଜ୍ଞା ଦହିବରା କୋଉଠୁ ଆଣିଥିଲେ ସାର୍ ବଜାରରୁୁ ଆସିଲା ବେଳେ ନେଇକି ଆସିଥିଲେ।
ହଁ ତ ସେଇ ଦହିବରା ଯୋଉ ଟିକେ ଆଣିଥିଲି ତ ମୁଁ ସେଇ ଦହିବରାକୁ ଆଗ ଟିକେ ଖାଇଥିଲି। ଭୋକ ହୁତ ତ ଦହିବରାକୁ ଟିକେ ଖାଇଦେଲି ତ ଦହିବରା ଖାଇସାରିଲା ପରେ ତାପରକୁ ପୁଣି ମୁଁ ଆରମ୍ଭ କଲି ମୁଁ କହିଲି କି କାମ କରିବା ଆଉ ଟିକେ ଆଳୁ କାଟିଦେଲି
ଆଜ୍ଞା
ଛୋଟିଆ ଛୋଟିଆ ଆଳୁ କାଟିଦେଲି କାଟିକି ତାକୁ ମୁ ଟିକେ ଛାଣିଦେଲି।
ଆଜ୍ଞା
କଡେଇରେ ଟିକେ ବଡ କଡେଇରେ ଟିକେ ସୋରିଷ ତେଲ ପକେଇଲି ସୋରିଷ ତେଲ ପକେଇକି ତାପରେ ତା ଦେରେ ଆଳୁ ପକେଇକି ଆଗ ଆଳୁ ଟାକୁ ଛାଣିଲି ତାପରେ ପିଆଜ ପକେଇଲି ପିଆଜ ଟିକେ ପକେଇକି ଲୁଣ ଟିକେ ପକେଇଲି
ପକେଇଲା ପରେ ଯେମିତି କିି ତା ଦେହରେ ମାନେ ପିଆଜ ଟିକେ ନାଲି ହେଇଗଲା ପରେ ତାପରେ ସେଠୁ ମୁଁ କଣ କଲି କି ଆଉ ଆମର ଅଦା ରସୁଣ ଯେଉଁ ପେଷ୍ଟ ମୁଁ ବାଟିଥିଲି ସେଇଟାକୁ ମୁ ପକେଇଲି
ଆଜ୍ଞାଛାର୍ ପକେଇକି କିି କଣ କଲେ ପକେଇକି ଫ୍ରାଏ କଲେ ଆଛା
ହ ଆଉ ପକେଇକି କଣ ରଖିଥାନ୍ତି ପକେଇକି ଗୋଳେଇଲି
ତାପରେ ମସଲା କଷି ହେଇ ସାରିଲା ପରେ
ମସଲା କଷିଲି ମସଲା ଅଧା କଷି ସାଇଲା ପରେ ତାପରେ ମୁଁ ଦେଖିଲି କି ଆଉ ଚିକେନ ବି ମ୍ୟାରିନେଟ ହେଇକି ଅଧଘଣ୍ଟା ଓ ପରେ ହେଲାନି ଥୁଆ ହେଇଛି ତ ଚିକେନ ଆଣିକି ପକେଇକି ପୁଣି ତାକୁ କସିଲି ଦିଟାକ ଆଉ ମସଲାରେ ପକେଇକି ଆଉ କଷି ସାରିଲା ପରେ ଭଲ କି ତାକୁ ପନ୍ଦର କୋଡିଏ ମିନିଟ୍ ପାଖା ଆାଖି କଷିଛି
କଷି ସାରିଲା ପରେ ଚିକେନ ରେ ପାଣି ଦେଇକି ତାକୁ ଘୋଡେଇ ଦେଲେ ସିଝିବା ପାଇଁ ଛାଡିଥଦେଲେ
ଅଧ ଗିଲାସ ଆଗ ମୁଁ ପାଣି ଦେଲି ପୁଣି ତାକୁ କଷିଲି ପୁଣି ଶୁଖିକି ସେ ମସଲା ଟିକେ ଶୁଖିଗଲା ତ ପୁଣି ଆଉ ଟିକେ ପାଣି ଦେଇକି ପୁଣି ଆଉ ଟିକେ କସିଲି ଦେନ ତାପରେ ଟିକେ ମୁ ଦି ଗ୍ଲାସ ପାଣି ଦେଲି।
ଆଛା
ମିଡିୟମ ଗ୍ଲାସ ଦିଟା ପାଣି ଦେଲି ପାଣି ଦେଲା ପରେ ସେ ଟିକେ ଫୁଟିଲା ଆଳୁକୁ ତା ଦେହରେ ଯୋଉ ଆଳୁକୁ ମୁଁ ଛାଣିଥିଲି ସେ ଆଳୁକୁ ମୁଁ ତା ଦେହରେ ପକେଇଦେଲି।
ବୁଝି ହେଲା ସେ ଆଳୁକୁ ପକେଇଦେଲି ସେ ଆଳୁକୁ ପକେଇଦଲା ପରେ ତାପରେ ମୁ ତାକୁ ପୁଣି ଦଶ ମିନିଟ୍ ପାଇଁ ଘୋଡ଼େଇକି ଛାଡ଼ିଦେଲି।
ଆଚ୍ଛା ତାପରେ ଆପଣଙ୍କର ଚିକେନ୍ ହେଇଗଲା?
ନାଁ। ପୁଣି ତାକୁ ଉଠେଇଲି ପୁଣି ତାଦେହରେ ଆଉ ଟିକିଏ ପାଣି ଦେଲି ତାପରକୁ ପାଞ୍ଚ ମିନିଟ୍ ଦେଇକି ଛାଡ଼ିଲି। ଛାଡ଼ିଲି ତାପରକୁ ମୁଁ ଏପଟେ ଟିକେ କାମ କରୁଥିଲି ତସେଇଥିପାଇଁ ପୁଅକୁ ଟିକେ ଖୋଉଥିଲି ସେଇଥିପାଇଁ
ମୁଁ କହିଥିଲି ମୋ ମିସେସ୍କୁ ମୁଁ କହିଲି ତମେ ଟିକେ ଗ୍ୟାସ୍ ଟାକୁ ବନ୍ଦ କରିଦିଅ।
ତାପରେସେ ବନ୍ଦ କରିଦେଲେ ଆଉ।
ଆଜି ରବିବାରତ ଆମର ଟିକେ ଘର ଝଡ଼ା ଝଡ଼ି ଏଇ ସବୁ କାମ ମିସେସଙ୍କ ଟିକେ ପ୍ରିୟ।
ଉଁ ହୁଁ।
ସେ ସେଇଥିପାଇଁ ସେଇ କାମ ଟିକେ ସକାଳୁ ଉ ଏଠି କରୁଥିଲେ ମୁଁ କହିଲିକି ହଉ ଆଉ ଖାଲି କଣ ଭାତ ଚିକେନ୍ ଖାଇବ ଆଉ ମୁଁ କହିଲି ଆଉ ଟିକେ ସାଲାଟ୍ ଟିକେ କରିଦେଲେ ଭଲ ହବ ଦେଖିଲା ବେଳକୁ ଦହି ନାହିଁ। ତୋ
ଆପଣ ପୁଣି ଦୋକାନକୁ ଗଲେ ଦହି ନେଇକି ଆସିଲେ।
ହଁ। ତାପରେ କାକୁଡ଼ିକୁ ମୁଁ କାଟିଲି
କାକୁଡ଼ି ତିନିଟା କାଟିଲି ମୋ ପୁଅସିିଆଡୁ ଆଇଲା କହିଲାକି ପାପା ମୁଁ କାକୁଡ଼ି ଖାଇବି ମୁଁ କହିଲି ହଉ ଗୋଟେ କାକୁଡ଼ି କାଟିକି ତାକୁ ଟିକେ ବିଟ ଲୁଣ ପକେଇକି ଦେଲି ସେବସିକି ଖାଇଲା ତାପରେ ମୁଁ ସାଲାଟ୍ ପାଇଁ କାଟିଲି।
ଆଜ୍ଞା।
କାକୁଡ଼ି ଟିକେ କାଟିଲି ଟମାଟୋ ଟିକେ କାଟିଲି ଆଉ ପିଆଜ ଗୋଟାଏ କାଟିଲି କାଟିକି ଦହି ଟିକେ ପକେଇକି ବିଟ ଲୁଣ ଟିକେ ଚାଟ୍ ମସଲା ଟିକେ ପକେଇ ଗୋଳେଇଦେଲି।
ଆଜ୍ଞା।
ଗୋଳେଇ ଦେଇ ତାପରେ ଚାଖିକି ଦେଖିଲି ଦେଖିଲି ମୁଁ କହିଲି ହଁ ଠିକ୍ ମସଲା ହେଇଚି ରାଗ ପକଉନି କଞ୍ଚା ଲଙ୍କା କାହିଁି ନା ଛୋଟ ପୁଅଟା ମୋର ଖାଉଚିତ ସେଇଥିପାଇଁ ପକଉନି। ଆମ ଘରେ ସବୁ ସାଧା ଆମର ଗୋଟେ ଏ ଲ ଲଙ୍କାଗୁଣ୍ଡ ଗୋଟେ ଆମର ଇଏ ହେଇଚି କିନ୍ତୁ ଲଙ୍କାଗୁଣ୍ଡ ଆମର ଅଁ କେବେ ୟୁଜ୍ ହୋଇନାହିଁ।
ଆଜ୍ଞା କଣ ପାଇଁ ୟୁଜ୍ କରନ୍ତି ନାଇଁ ସାର୍? ଲଙ୍କା ବେଶୀ ରାଗ ବୋଲିକା।
ପୁଅ ଛୋଟିଆ ପୁଅଟେ ସେରାଗ ଖାଇବନି ଆଉ କଣ ତାପାଇଁ ଅଲଗା ରୋଷେଇ ହବ ଆମ ପାଇଁ ଅଲଗା ହବ। ତ ସେଇଥିପାଇଁ କରୁନାଇଁ। ସେଇଥିପାଇଁ ଆମର ସାଧା ଯିଏ ରାଗ ଖାଇବା କଥା କଞ୍ଚା ଲଙ୍କା ଅଛି ସେତାର ଦଳିକି ଖାଇବ ଆଉ ନହେଲେ ଗୋଟା ଖାଇବ ଆଉ। ଏଇୟଆ ହଉଚି ଜିନିଷ ଆଉ ଆପଣ ଆଜି କଣ କଣ କଲେ ସକାଳୁ?
ମୋର ସେମିତି କିଛି କାମ ନାହିଁ ସକାଳୁ ଉଠଥିଲି ବ୍ରଶ୍ କଲି ଆସିକି ଘର ଝଡ଼ା ଝଡ଼ି କଲି, ଟିକେ ଚା କରିକି ପିଇଲି ଘର ଝଡା ଝଡି ଜଡି କଲି ତାପରେ ଗାଧେଇଲି କାମ ସରିଲା ଭିତରେ ଚିକେନ ଫିକେନ୍ ହେଇଥିଲା ଖାଇଦେଲି
ଚିକେନ କିଏ କରିଥିଲେ?